ହାଲୋ।
ହଁ ଭାଇ ଆବାଜ ଆଶୁଚି?
ହଁ ଶୁଭୁଚି। କଣ କରିବା ଏ ଟିକେ ଖାଇ ପିଇକି ଟିକେ ବୁଲା ହଉଚି ଆଉ।
ଗାଁ ରେ ଗାଁ ରେ ଅଛ ନା କଣ?
ନା ହଁ ଗାଁକୁ ଆସିଥିଲୁ ଏ ରଜଠୁ ଯିବି ହେରି କାଲି ଆଡ଼କୁ ଯିବେ ହେରି ଆଉ। ରଜଟା ରଜଟା ସିଏ ତ ଖେଳ ବୁଲ ଟିକେ ହଉଚି ଟିକେ କ୍ରିକେଟ ଚାଲିଚି ଅଛି ତ ଅଛି ଆଉ।
ଆଉ କେବେ ଯାଉଚ?
କାଲି ଏଇ କାମ କାମ କରିବାକୁ ପଳେଇବି। ଆଉ ତମ ଖବର କଣ କୁହ?
ଅଛି ଇଆଡେ ଆସିକି ତ ଚାଲିଚି ପ୍ରିପାରେସନ ଚାଲିଚି ଆଉ କ ସମୟ ବାହିଲ ପକା ପକି କରାହଉକ ଚାଲିଚି ରହିବା ବୋଲି ଗୋଟେ ବୁଝ ବୁଝି କରିଚି।
ହଁ।
ହଁ। ଆଉ
କଫ କଫ କଉଧ କ ପନିର
ହଁ ଏଇ କମ୍ପାନୀ ଫମ୍ପାନୀ ଦେଖିବି ଗୋଟେ ରହିଆ କଥା ଆଉ।
ପାଖାପାଖି ନା କୁଆଦୁରିଆ କଣ।
ନା ଆମ ବି ପାଖାପାଖି ଗାଁ ପାଖାପାଖି ଗାଁ ବି ଯିବି ହେ ଏଇଠି ଅଛିଦିନ ହେନୁ। ସିଆଡେ ବୁଝାବୁଝି କରୁଛି ସେଇଠି ହେଇଗଲା ଠୁ ପଳେଇବି ଆଉ। ଏ ଅଛି ଆଆଡେ ଭୁବନେଶ୍ୱର ଗୋଟେ କାମରେ ଗୋଟେ ଅଛି ମ୍ୟାନେଜମେଣ୍ଟ ଗୋଟେ କାମରେ ଆଉ।
ହୁଁ।
ହୁଁ।
କୋଉ ମାନେ କଣ କମ୍ପାନୀ ନା ସୋରୁମ୍ ନା କୋଉଥରେ କଣ।
ସେଇ ଆମର ସବୁ ଇଣ୍ଟେରିୟର କାମ ସବୁ ହଉଛି, ସେଇଥିରେ ମ୍ୟାନେଜମେଣ୍ଟ ଗୋଟ ଅଛି ସିଷ୍ଟମ କାମରେ ବିଲ୍ ଫେରିକା କରୁଛି କାମ। ଦୋକାନକୁୁ ଆଣୁଛି କାମ ଆଣିକି ମାପ ଉଠେଇକି ଆଣିକି ଇଏ କରୁଛୁ ତାପରେ ଆଡଭାନ୍ସ ହେଲେ କାମ ଷ୍ଟାର୍ଟିଂ କରୁଛୁ ଆଉ। ଗ୍ଲାସ ଏ ଯୋଉ ଗ୍ଲାସ କାମ ହଉନି। ବଡ ବଡ ଘର ମାନଙ୍କରେ ଯୋଉ ଗ୍ଲାସ ସରକାର ଲାଗୁଛି ଗ୍ଲାସ ଡୋର ଲାଗୁଛି ମେଡିକାଲ। ଗ୍ଲାସ ଡୋରାଗୁଛି ସେଇଗୁଡା ସବୁ ଇଏ ବି ହଉଛି ଗ୍ଲାସ ଆଲୁମିନିମ ଏଇ କାମ ଗୁଡା ଆଉ। ଆଉ ପ୍ଲାଏ, ଚଉକାଠ କାମ ବି ରଖାହଉଛି, ଘର ଇଣ୍ଟରିର ସିଲିଙ୍ଗ କାମ ବି ରଖାହଉଛି।
ଆଉ ଛାଛାଡିଦବ ବୋଲି ତ କ ଛାଦବ।
ଏ ଛାଡିଦବା ବଲେ ଏଠି କିଛି ରହିଲେ ଏଠି କିଛି ଭବିଷ୍ୟତ ନାହିଁ। କମ୍ପାନୀ ମାନେ ଗୋଟେଛାଡି ବଲେ ହଁ କଣ ହବ? ଆଉ ଏଇଠି ଏକଗୋଡ଼ିଆ ଟା କଁ କରିବ।
କମ୍ପାନୀରେ ଯଉ ରହିବ କଣ ଗମେଣ୍ଟ ସେଣ୍ଟାଲ କଣ?
ନାଇଁ ସେ ପ୍ରାଇଭେଟ କମ୍ପାନୀ ଯେ ଷ୍ଟାର୍ଟିଂ ରୁ ଭଲ ଦରମା ଚାଳିଶ ପଚାଶ ହଜାର ଲାଖେ ଦରମା। କିନ୍ତୁ, ଟିକେ ମାର୍କେଟିଂ ଟିକେ କରିବାକୁ ପଡିବ ବୁଲାବୁଲି ଗା ଗାଡ଼ି ଖଣ୍ଡେ ଧରିକି ହନସ ବୁଲିବାକୁ ପଡ଼ିବ ବର୍ଷା ସାରା ଆଉ। ସେ ଯେ ତୁ ସେ ଯେତିକି କାମ ଦେଇଥିବେ ମନେ କର ତମକୁ କହିବେ ତମେ ସେଟା ହଉଛି ପ୍ଲାଏ କମ୍ପାନୀ ହେଲା କି। ପ୍ଲାଏ କମ୍ପାନୀ ଆମ ସାର୍ ଯୋ ରନାୀ ଯାହା ପାଖରେ ମୁଁ ରହୁଛି।
ହୁଁ।
ଆମ ସାର୍ ବି ସେଇଠି ଅଛନ୍ତି ଡିଲରସିପ ନା ତାଙ୍କେ ବି ସେଇଠି ସେଲର ରେ ଅଛନ୍ତି। ତାଙ୍କୁ ବି ସେମିତି ଦଉଛନ୍ତି ତମେ ମାସକୁ ମତେ ବି ପ୍ରାୟ ସେଲିଂ କରିବ, ମତେ ବି ସେମତି ମୁଁ ଯଦି ରହିବି ମତେ ବି ସେମିତି କରିବି। ମାନେ ମାସକୁ ତମକୁ ଦିଆହେବ ମାସକୁ ଚାଳିଶ ଟା କି ଅଶୀ ଟା କି ଶହେଟା ପିସ୍ ଦେବେ ପ୍ଲାଏ ତମେ ଟାରଗେଟ ଦେବେ ତମକୁ। ସେତିକ ତମେ ସେଲିଂ କରିବା ଆଉ। ହଁ, ସେଇ କାମ ସଦାବେଳେ ଗାଡି ଫାଡି ଧରିକି। ବୁଲିବାକୁ ପଡିବ ଯେ ଏ ସେଥିପାଇଁ ଟିକେ ଇଚ୍ଛା ହଉନି ଯିବାକୁ ଖରା, ବର୍ଷା, ଶୀତ ସଦାବେଳେ ଟିକେ ବୁଲିବାକୁ ପଡିବ ଗାଡି ଗୋଟେ ଧରିକି।
ହଁ ଆଉ ତମେ ରଜକୁ ଆସିଲ ରଜ ଆଡ଼କୁ ଗାଁକୁ ଆସିଲନି ତ କାଇଁ?
ତୋ ଦୁଆରକୁ ଗଲିଣିି ଟିକେ କାମାଡକୁ ଯାହା ମର ହେଗଲାଛି ସେ ଛଡିଲେନି ସାର୍ ତ ଆଉ ଯାଇ ହେଲାନି ଏବେ ବୋଲବମ୍ ପିଲା ଯିବେ ବୋଲି ଗାଁରେ କହିଛନ୍ତି ତ ବୋଲମାକୁ ଯିବା ଗଲେ ଆଉ। ତାପରେ ଦେଖିଆ ବୋଲବମ୍ ତିନି ଚାରି ଦିନ ରହିଛିି ତା ପରେ ଗଣେଶ୍ ପୂଜା ଛୁଟି ପୁଣି ଗଣେଶ୍ ପୂଜା ପୁଣି ଯିବାକୁ ପଡିବ ଗାଁ କୁ ନା। ଗାଁ ରେ କ ଏଥର ଗଣେଶ ପୂଜା କ ଏଥର
ଏଥର ଜୋରେ ଫାଇନାଲ୍ ଧରିକି ଆ
ଫାଇନାଲ।
ହୁଁ ଫାଇନାଲ ଟ୍ରଫି ଯୋଡ଼େ ଦିଟା ରୁ ଫାଇନାଲ୍ ଟ୍ରଫି ଧରିକି ଆଇଲୁ ଗାଁରେ ଖେଳ ହେଉଥିଲା ଗୋଟେ ଦିନ ହଙ୍ଗାମା ହୋଉଥିଲା ଦି ଦିନିଆ
ହଁ ହଁ ପିଲା ଫୋନ୍ କରିଥିଲେ ବି ମତେ ବି ପିଲା କଲ୍ କରିଥିଲେ ଖେଳ ଖେଳ ବି ଆସି ତା ଗାଁ କୁ ମୁ କହିଲି ନାଇଁ ଯାଇ ହଉନି।
ଖାଲି ଗାଁ ପିଲା ସେଦିନ ମେଳ ହେଇଥିଲୁ ପଚାଶ ପିଲା ଟୋଟାଲେ ତିନିଟା ଟିମ୍ ଖେଳା ହେଉଥିଲା।
ଆଉ ତାହାଲେ ହଉ।
ରଜ ହଙ୍ଗାମା ହେଲା ହେଲା ଦିଟା ଟପନେ ଆଣିଲୁ ଡିଜେ ବୁଲେଇକି ଗାଁ ଯାକରେ ବୁଲେଇଲୁ। ଆମର ଗଜ ଗଜଲକ୍ଷ୍ମୀ ପୂଜା କଥା କଣ କରିବା?
ଗଜଲକ୍ଷ୍ମୀ ପୂଜା ତ ମିଟିଂ ଗୋଟେ ବସିବା କଥାବାର୍ତ୍ତା ହେବା ଏଥର ଟିକେ ପ୍ଲାନିଂ କରାହେଇଛି ଟିକେ ନାଚ ଗୋଟେ ହବ ଡିଜେ ଆସିବ।
ନାଚ ନା ଆରଥର ବି ହେଇଥିଲା ନାଚ ନାଚ ଏଥର ହବ ଏଥର ବା ଡି ଡି ଡିଜେ ବଜେଇ ନାଛ ଫାଚ କରିବା।
ହଁ ଭଲସେ କରିବା ପୁରା ପଇସା ଭଲ ବହୁତ୍ ପଇସା ଟିକେ ଇଏ କରି କଲେକ୍ସନ କରିକି ନା ଚ ଡିଜେ ଭୋଜି ଯେମତି ହବା କଥା ହେନ୍ତି ଭୋଜି ବି ସେମତି ହବ କରିବା।
ହୁଁ ଲୋକ ଯେମତି ଖାଉଥିଲେ ଯେମତି ଯୋଉ ବରା ଫରା ହୁଁ ପ୍ରସାଦ ସେମିତି ଗୋଟେ କରିବା ଆଉ।
ହଁ ସେଇଆ ତ ଆମ ସାହିରୁ ଜଣେ କହି ଦେଇଛି ମୁଁ ଟୋଟାଲ୍ ଚାଉଳ ଯେତିକି ଲାଗିବ ଦେବି। ଚାଉଳକୁ ଲୁଣ ଯେତିକ ଲାଗିବ ଜଣେ କହିଛି ଦବ ବୋଲି।
ହୁଁ।
ଆଉ ଜଣେ କହିଛି ପରିବା ପତର ଜଣେ ଦବ ଆଉ ମସଲା ମସିଲି ଟା ଯାହା ତିନି ଚାରି ହଜାରେ ଖ ର୍ଚ୍ଚ ହେଉଛି ସେଇଟା କୋ କୋଠରୁ ଯିବ ଆଉ।
ଏତେବେଳୁ ଯଦି ଏତେ ଆୟୋଜନ କରାହବ ଏତେବେଳୁ ବାଗେଇକି କହିବାକୁ ପଡିବ ଆଗୁଆ।
ହଁ ଆ ଛୁଆ ସମସ୍ତଙ୍କୁ କୁହା ହେଇଯିବ ନା ଏବେ ଗୋଟେ ପିଲାକୁ କଲ୍ କରିଥିଲି ଗୋଟେ ଦିନ ତାକୁ କହିଲି ପଇସା ତ ଟିକେ ବଢେଇକି ଏଥର ଦବ। ପ୍ରୋଗ୍ରାମ ଏମତି ହଉଛି ବଡ ବଡ ଆକାରରେ ଟିକେ କରାହେବ।
ହୁଁ।
ସେ ଝାଡ଼ି ରେ କାଲିଠୁ ଦେଖିବା ପିଲା ଆସିନ୍ତା ଗାଁ ରୁ ପିଲା ସବୁ ଥିଲାବେଳେ ମି ମିଟିଙ୍ଗ୍ ଡାକିକି ବସେଇଦେଲେ ସବୁ କଥାବାର୍ତ୍ତା ହେଇଗଲାଠୁ
ତମେ ଆସିଥିଲେ ରଜକୁ ହେଲେ ସେଇଠି କଥା ପକେଇ ଦେଇଥାନ୍ତେ ବହୁତ ପିଲା ଥିଲେ ସବୁ ପିଲା।
ବୋଲବମ୍ କୁ ବି ପିଲା ସବୁ ଆସିବେ ତ ବୋଲବମ୍ କୁ ଗଲେ ନହେଲେ କଥା ହେଇଯିବା ଆଉ।
ବୋଲବମ୍ ଯାଉଛ କି?
ହଁ ବୋଲବମ୍ ଯାଉଛି ଆର ବର୍ଷରୁ ଷ୍ଟାଟିଙ୍ଗ୍ କଲିବ ଆର ବର୍ଷ ମୋର୍ ଫାଷ୍ଟ୍ ହେଇଥିଲା ଏଇ ବର୍ଷ ସେକଣ୍ଡ୍ ହବ ଆଉ।
ହୁଁ ଆଉ ସାଙ୍ଗସାଥି ମିଶିକି ଯାଉଚ?
ହଁ ସାଙ୍ଗ ହେଇକି ସବୁ ଗାଁରୁ ସବୁ ମିସିକି ସବୁ ଯାଉଛୁ।
କେତେ କିଲୋମିଟର କହୁ ନାହାନ୍ତି? କେତେ କିଲୋମିଟର କଣ ଏମତି ବାଟ ଚଲା ପଡୁଛି ମାନେ ଯାଉଚ? ବୋଲବମରୁ ହାଡ଼ରୁ ଆସୁଛ
ଚାଳିଶ କିଲୋମିଟର ହବ ଆଉ।
ଚାଳିଶ କିଲୋମିଟର ଯିବା ଆସିବା ଚାଲୁଛି।
ହଁ।
ଆଚ୍ଛା କେତେ ଦିନ ମାନେ ଦିନକରେ ଗୋଟେ ଦିନରେ ପଳେଇ ଆସୁଛ?
ନାଇଁ ନାଇଁ। ତିନି ଦିନ ନାଇଁ ତିନି ଦିନ, ଆମେ ଯାଉଛୁ ଶନିବାର ଦିନ ସନ୍ଧ୍ୟାବେଳକୁ ପାଣି ଉଠେଇଲେ।
ଆଚ୍ଛା।
ସନ୍ଧ୍ୟାବେଳକୁ ପାଣି ଉଠେଇକି ରବିବାର, ରବିବାର ରାତା ରାତି କି ପାହାଁନ୍ତିଆରୁ ଆ ଆସିକି ପହଞ୍ଚିକି ସୋମବାର ଦିନ ଢ଼ଳା ହଉଛି ପାହାଁନ୍ତିଆରୁ, ନହେଲେ ରାତିକୁ ଏମିତି ଆଉ।
ଢାଳ ଢ଼ାଳୁ କରିକି ଆସୁ ଆଉ।
ହୁଁ ଢାଳି ଢୁଳି କରିବି, ଗାଡି ପୁଣି ଯିବ
କେମ ବାରୁଜରାଗ ମାନେ କଣ କଣ କଣ କଣ ଖାଇ ନ ଖାଇକିଏବେ ଯିବ ମାନେ
ସେଇଟା ହଁ ସିଏ ରହୁଛି ବୋଲବମ୍, ମାସ ଷ୍ଟାର୍ଟ ହଉନି କି ଶ୍ରାବଣ ମାସ।
ହୁଁ।
ଶ୍ରାବଣ ମାସ ଆରମ୍ଭରୁ ପିଆଜ ଫିଆଜ, ଅଦା, ରସୁଣ, ପିଆଜ ଖାଇଲେ ଚଳିବ, କିନ୍ତୁ ଗଲା ପରେ ଆଉ ନାହିଁ ଆଉ। ଆଳୁ, ପିଆଜ, ରସୁଣ ଖାଇପାର, କିନ୍ତୁ ଆଇଁଷ ଫାଇଁଷ ଖାଇବନି ଆଉ।
ନାଇଁ ଆମିଷ ଆଉ ପିଆଜ ରସୁ ଣଟା ହେଲେ ବାରିବା କଥା, ଆଇଁଷଟା ଆଉ ଖାଆ
ହଁ ବାହାରେ କିଛି ମାସ ରହିପାରିଆ ବି ପିଆଜ ରସୁଣ ବାରିକି ବି ଭଲ। ଘରେ ବି ଯଦି ବିନା ପିଆଜ ରସୁଣ କରି ଖାଇପାରିବେ ବି ଭଲ। ଆଉ ବାରିକି ରହିଲେ ରହିବା କଥା ହିଁ, ବାରିକି ରହିଲେ ତ ଭଲ। ଠାକୁରଙ୍କ ପାଇଁ ନା।
ହୁଁ।
ଆଉ ତମେ ଏବର୍ଷ ଯିବ ନେଇ?
ନାଇଁ ଭାବିଥିଲି ଏ ବର୍ଷ ଯିବି ବୋଲି, କଣ ଗୋଟେ କରିନି ଯି ନଦୀ ଟିକେ ଅଛି ଟିକେ ବୁଲି ଯିବାର ଟିକେ ପ୍ରୋଗ୍ରାମ ଅଛି, ଟିକେ ଦ୍ୱାରିକା ଯିବୁ ତ।
ଓ ହୋ।
ଦ୍ୱାରିକା ଯିବୁ ପିଲା ଟିକେ ଯିବୁ ଆଉ ଆ ସାଙ୍ଗର ପିଲା ତାଙ୍କର ଫ୍ୟାମିଲି ଯାଉଛନ୍ତି, ଭାବିଛୁ ତାଙ୍କ ସାଙ୍ଗରେ ପଳେଇବୁ ଆଉ ସାଙ୍ଗ ପିଲା କେତୁଟା ଯିବୁ ଆଉ।
ହଁ କେତେ ଟଙ୍କା କଣ ଖର୍ଚ୍ଚ ହଉଚି ଜଣକିରେ?
ଜଣକେ ଇଏ ପନ୍ଦର ହଜାର ଭଳିଆ ଖର୍ଚ୍ଚ ହବ ଆଉ। ଯ ଖର୍ଚ୍ଚ ହବ ଏତେ କଣ ଆଇଲା ବେଳକୁ ଫ୍ଲାଇଟରେ କହୁଛନ୍ତି ଆସିଲା ବେଳକୁ କଣ ଗଲା ବେଳକୁ ଟ୍ରେନରେ ଯିବୁ ଭାରି ମ, ଅନଲାଇନ୍ ଆଉ ଏ ସି ଏ ସି ଟ୍ରେନ ଉଁ ଜଣେକା ପନ୍ଦର ହଜାର ନେଖେ ହେଇଗଲେ ହେଇଯିବ ଆଉ, ବାହାରିଯିବୁ ତାଙ୍କ ଫ୍ୟାମିଲି, ଆମେ ସାଙ୍ଗ କେତୁଟା ଦ୍ୱାରିକା ତା ପାଖ ପାଖ ଜାଗା ଗୁରା ଏମିତି ବୁଲିକି ଆସିବୁ ଆଉ।
ଓ ହଉ ଆଉ।
ଯିବା ଆସୁନ ଯିବା, ତମେ ତ ଏବର୍ଷ ଯିବ ବୋଲି ଫ୍ରି କଥା କହୁଛ ନା, ବୋଲବମ୍ ଆଡେ ଯିବାର ଅଛି?
ଗଲେ ଦେଖିଆ ବୋଲବମ୍ ପରେ ବି ଗଲେ ହବ।
ଯେ ଆମର କୋଉ ଟାଇମ ହଉଛି ସେମତି କିଛି ଠିକ୍ ହେଇନି, ଯଦି ହେଲା ତମେ ଯଦି ବୋଲବମ୍ ରୁ ପଳେଇ ଆସିଥିବ, ତାହେଲେ ମିଶିକି ଯିବା। ନାଇଁ ଯଦି ଉଁ ଯିବାର ଥିବ ଯଦି ହେଇ ଟାଇମରେ ପଡିବ, ତାହେଲେ ତମେ ବୋଲବମ ଯିବ ଭାରି। ଯାଉଛ ଯେହେତୁ ଆଉ ଖାର ବର୍ଷ ଯାଇଥିଲ ବା?
ହଁ, ଆର ବର୍ଷ ଯାଇଥିଲେ ସବୁ ଦେଖିବା ଗଲେ, କାଳେ ବୋଲ ବମ୍ ସାରିକି ସେ କୋରାପୁଟୁ ଯୋଉ କହୁଛ ନା, କୋଠି ଗୋରେ ଦ୍ୱାରିକା ନା କଣ, ସେଠି ବିଷୟରେ ଗଲା ବର୍ଷ ଦେଖିବା କ
କୋରାପୁଟ ଯିବା, କୋରାପୁଟ ଯିବା, ଶୀତ ଦିନିଆ ଯିବା। କୋରାପୁଟ ଟା କୋରାପୁଟୁ ଏଇ ବ ବର୍ଷା ଦିନେ ସେ-ଏ-ଏ ହବ, ବର୍ଷା ଦିନେ ଯେ ହେଲେ ରହିବାକୁ, ବର୍ଷା ଏନି ଟାଇମ୍ ହେପଟେ ବର୍ଷା। ସେଠି ରହିବାକୁ ଅସ ସୁବିଧା ହବ ଆଉ, ଶୀତ ଦିନେ ଯିବା, ବାକି ଥଣ୍ଡା ଟିକେ ପଡିବ କି ଶୀତ ଦିନରେ ଉ-ଉ-ଉ। ବର୍ଷା ବର୍ଷି ନାଇଁ ନା, ଆରାମସେ ରହିବା। ଶୀତ ଦିନ ବୁଲିବା ଟା ହଉଛି କିି, ଶୀତ ଦିନିଆ। ଏଇଟା ଟିକେ ଦ୍ୱାରିକା ଯାଉଛି ତ, ଜଙ୍ଗଲ, ପାହାଡ଼, ଜାଗା ନହିଁ ଅଛେ, ବୁଲି ଯାଇ ପାରିବ ବୋଲି ଆଉ।
ଆଉ ଯିବ ବୋଲେ, ଆମକୁ କହିବ ଆଉ।
ହଁ, ଯିବା ହେଲେ ଜଣେଇବି ଆଉ, ଯିବା ମିଶିକି ଗଲେ ଯିବା। ନା, ମ, ଖିଆ ପିଆ ହେଇନି। ଯିବି, ଘରକୁ ଯାଇନି ଅଛି, ଆହୁରି ଟିକେ ବାହାରେ ଆଉ। ତମର ସଇଲାଣି ଖାଇଆ-ପିଆ?
ନାଇଁ, ନାଇଁ ଆମର ଖାଇଲା ବେଳକୁ ସବୁଦିନ ଦଶଟା। କାମ କଲା ବେଳକୁ-ଉ-ଉ-ଉ-ଉ ଉ, କାମ କରିକି ଆସିକି, ରୋଷେଇ ବାସ କଲାବେଳୁ
ହଁ।
ହଉ, ଯେ ଖାଇଲା ବେଳକୁ ଦଶଟା, ଏଗାରଟା ଶୋଇଲା ବଳକୁ ତ ଡେଲିି ବାରଟା, ଗୋଟେ। ସବୁଦିନ ଏଇଟା, ନୀତିଦିନି ଆଉ।
ଓହୋ, ହଁ, କାମ-ଫାମ କରିଗଲା ମାନେ ଆସିଲେ ଯାହେଲେ ରୋଷେଇ-ଫୋଷେଇ କରିବାକୁ ଟିକେ ବି ଟିକେ ଆସୁ ଆସୁକା କାମ-ଫାମ କରିି ଅଧଘଣ୍ଟ, ଘଣ୍ଟେ ନ ବସି ଟିକେ ଭଲ ଲାଗିବନି।
ଆଉ ଆସିଲା, ଅଧ ଘଣ୍ଟେ ଗାଧା ଗାଧି କରି ଆସିଲେ, ଗାଧା ଗାଧି କରିବୁ ତାର ସେ ପୁଣି ଅଧା ରୋଷ-ବାଷ ଆରମ୍ଭ କଲା ବେଳକୁ ଦଶଟା।
ଯାହେଲେ କାମ ସଏଆଳୁ ଘଣ୍ଟା ଟେ, ଯାହାେଲେ ବି ଏପଟ ସେପଟ ଆଉ ନହେଲେ ହବନି ଆଉ।
ହଁ, ଆଉ ଘଣ୍ଟାଟେ ଆଉ।
ଓହୋ।
ହଉ, ମୁଁ ଏବେ ଯାଉଛି ଘରକୁ ଯାଉଛି, ଟିକେ ମାମା ଫୋନ କରିଥିଲେ ତ।
ଅହ, ହ, ହ, ଆମ ଘରେ ଏନୁ ପୁଣି ଖାଇକି ଗଲେ।